ହ୍ୟାଲୋ।
ହ୍ୟାଲୋ। ହଁ କୁହ।
ସେ ଯୋଉ ଟାସ୍କ ବିଷୟ ରେ ମୁଁ କିଛି ବୁଝିପାରେନି। ମୁଁ କେତେଥର କଲ କରିଚି ମୁଁ କେମିତି ଜାଣିମି ଜେ ମୁଁ କଲ୍ କରିଚି କି ତମେ କଲ୍ କରି
ଏଇଟା ମୁଁ ପଛରେ ପଛରେ ପଛରେ କହିବି ମେସେଜ ରେ। ଏଇ ଆପ ଫାପ୍ ଭିତରେ କ ଥା ହେଲେ ଏନା ଆସୁନି ପେମେଣ୍ଟ ତ।
ହଁ।
ଯାହା ପର୍ବପର୍ବାଣି ବିଷୟରେ କଥା ହବ ଭଲ ଆସୁଚି ପଇସା।
ଓହଁ।
କଣ କୁହ ସବୁ ପର୍ବପର୍ବାଣି ବିଷୟରେ?
ତମର ସିଆଡେ କି କି ପର୍ବ ପାଳନ କରନ୍ତି କୁହ? ମୁଁ ତ କହିଚି ଆମ ଏପଟ କଥା।
ଆମର ତ ସବୁ ହୁଏ। କିନ୍ତୁ ଆମର ସବୁଠୁ କଟକ ରେ ଦୁର୍ଗା ପୂଜା ପ୍ରସିଦ୍ଧ, ବାଲିଯାତ୍ରା ପ୍ରସିଦ୍ଧ
ହଁ ସେଇଟା ତ ଆମର ବି କଟକ୍ ଯେ, ଆମର୍ ବି କଟକ୍ ଡିଷ୍ଟ୍ ଇହିଁ। ମୁଁ ବି ଯାଏ ଦେଖିବା ପାଇଁ, ହଁ ଆମର ବି କଟକ୍ ଡିଷ୍ଟ୍ରିକ୍ଟ। ମୁଁ ଯାଏ ଦେଖିବା ପାଇଁ, ଏ ବର୍ଷ ମୁ ଯାଇଥିଲି ବାଲିଯାତ୍ରା ଦେଖିବା ପାଇଁ ଯାଇଥିଲି। ଆର ବର୍ଷ ଏଇ ବର୍ଷ ଆଉ ଦୁର୍ଗା ପୂଜା ଆର ବର୍ଷ ଯାଇଥିଲି ଦୁର୍ଗା ପଜା ଦେଖିବା ପାଇଁ, ଆଉ ଏ ବର୍ଷ ଆଉ ଯାଇନି, ଏ ବର୍ଷ ଯାଇଥିଲି ଏ ବର୍ଷ ତ ହେଇନି। ଆଉ କିନ୍ତୁ ଏଇ ବର୍ଷ ବାଲିଯାତ୍ରା ଟା ଯାଇଥିଲି, ମୁଁ ନିଜେ ସ୍କୁଟି ନେଇକି ଯାଇଥିଲି ପ୍ରଥମ ଥର। ଆଜି ଭିଡ ନାଇଁ ଏକା ନୁହେଁ ମୁଁ ଆମେ ଯାଇଥିଲୁ ପାଞ୍ଚ ଜଣ ଯାଇଥିଲୁ, ମୁଁ ମୋ ସାଙ୍ଗ ଆଉ ଏମ୍ତି ପାଞ୍ଚ ଯାଇଥିଲୁ ସେ ଗୋଟେ ବାଇକ୍ ରେ ଗୋଟେ ତାଙ୍କ ଭାଇ ଆଉ ସେ ଭଉଣୀ ଯାଇଥିଲେ ମୁଁ ମୋ ସାଙ୍ଗ ଯାଇଥିଲୁ, ମୁଁ ମାନେ ଏ ଭିଡରେ ମାନେ କା ଜାଣିଥିବ ତ କେତେ କେତେ ଭିଡ ହେଇଥିବ, ତା ଭିତରେ ବା ଟ୍ରାଫିକ ଜାମେ। କେବେ ମୋ ଜୀବନରେ ସ୍କୁଟି ନେଇକି ଯାଏନି ଏତେ ଭିଡରେ ନେଇକ ଗଲି ତଥାପି ମୋ ଆଗେରେ ଯିଏ ଥିଲା ତାକୁ ବି ଟିକେ ଟିକେ ବାଡେଇ ଦିଏ ନେଇକି, ଆ ଜାମ୍ ଭିତରେ ତ ଏତେ ଇଏ କରିକି କେମିତି ନେଇଯିବ। ତାପରେ ବୁଲାବୁଲି କରିକି ରାତି ହେଇଗଲା ଆସିଲା ବେଳୁକୁ ମୋର ଇଏ ହେଇଗଲା ଯୋଉ ଆସ୍ ସେ ପାର୍କିଂ ରୁ ଯେତେବେଳେ ବାହାରିଲି ସାଇଡ୍ ଗାଡି ତ ପୁରା ଲାଗି-ଲାଗି ଥୁଆ ହେଇଚି ନା, ପାର୍କିଂ ରୁ ଚଲେଇକି ବାହାରିଲି। ମୋ ସେ ଗୋଟେ ଗାଡି ଟା ଟିକେ ଭିତ୍ ବାହାରକୁ ଥୁଆ ହେଇଯାଇଥିଲା, ଗୋଡ ବାଡେଇ ହେଇଗଲା ସେ ସ୍କୁଟି ଆଉ ପା ମାନେ ସେ ଯୋଉ ବାଇକ୍ ଭିତେରେ ବେଶୀ ଗ୍ୟାପ୍ ନଥିଲା, ଆ ଗୋଡ ବାଡେଇଗଲା ମୁଁ ପଡ଼ିଥାନ୍ତି ପଡିଲିନି କିନ୍ତୁ ମୋ ଗୋଡ ବାଡେଇ ହେଇକି ପୁରା ଦର୍ଜ ଗୋ ମାନେ ଗଣ୍ଠି ପାଖେରେ ଦର୍ଜ ରହିଲା ପୁରା। ହଁ ପୁରା ମାନେ ପନ୍ଦର କୋଡିଏ ଦିନ ଖଣ୍ଡେ ଦରଜ ରହିଲା ମୁଭ୍ ମାରି କିଛି ମୁଭ୍ ସ୍ପ୍ରେ ମାରିଲି। ସ୍ପ୍ରେ ମ୍ରେ ମାରି କିଛି ବି କମିଲାନି। ତଥାପି ଟିକେ-ଟିକେ କମିଗଲା କିନ୍ତୁ ଦର୍ଜ ରହିଲା ମାସେ ଖଣ୍ଡେ ପୁରା ଦର୍ଜ ରହିଲା ସେ ଜାଗା।
ହୁଁ
ତାପରେ ହେଠୁ ଯୋଉନ ଯାଇଥିଲି ସେଇ ବାଲିଯାତ୍ରା ଦେଖିବା ପାଇଁ, ଯାଉନ ଶ୍ରେୟା ଘୋଷାଲ୍ ଆସିଥିଲେ ସେଇନ ଯାଇଥିଲି। ଏ ବର୍ଷ। ଆଉ ମୁଁ ଆର ବର୍ଷ ବି ଯାଇଥିଲି ବାଲିଯାତ୍ରାରେ ହଁ।
ତମର କଟକ ରୁ କେତେ କିଲୋମିଟର ହବ ଘର?
ଆମ ଘରଟା ସେଇ ଷାଠିଏ-ଷାଠିଏ କିଲୋମିଟର ହବ ସେ ଷାଠିଏ-
ଏତେ ବାଟରୁ ଆଇଥିଲ ରାତିରେ ଦେଖିବାକୁ, ରିଟର୍ନ ପୁଣି କେନ୍ତୀ କଲ ସେମ୍ ଡେ?
ହଁ ସେଇଦିନ ପଳେଇ ଆସିଲୁ। ଆମେ ଗ ଦିନେରେ ଯାଇଥିଲୁ ଦିନ-ଦିନ ଥିଲା ଯାଇଥିଲୁ। ଅ ସେଇ ତିନିଟା ଚାରିଟା ବେଳ ହଁ ଆସିଲା ବେଳକୁ ରାତି ହେଇଗଲା। ରାତି ଦଶଟା ଭଳିଆ ହେଇଗଲା, ରାତି ଦଶ୍ ଟା ଭଳିଆ ହେଇଗଲା ତାପରେ ଆସିକି ମୁଁ ତମ ସାଙ୍ଗ ଘର ସେଇଟି ତାଙ୍କ ସେଇଟି ରହୁଥିଲି, ସେଠି ରହିଲି ତାପରେ ସକାଳେ ପଳେଇ ଆସିଲି ଆମ ଘରୁକୁ ଆଉ।
ଆଚ୍ଛା।
ହୁଁ।
ଆମର ତ କଟକ ରୁ ଅଶୀ କିଲୋମିଟର ଆଉ। ମୁଁ କିନ୍ତୁ ଥିଲି ଭୁବନେଶ୍ଵରରେ ଥିଲି, ଆଉ ସାଙ୍ଗ ହେଇକି ଯାଇଥିଲୁ ତିନି ଜଣ ଆଉ କାର୍ ନେଇକି ଯାଇଥାନ୍ତୁ ଯେ, କହିଲେ ଗୋଟେ ଥର କାର ପସେଇବୁ ମାନେ ଆଉ ବାହାରି କରିବା ଭାରି କଷ୍ଟ ହେଇଯିବ। ଆଉ ବାହାରି ଭାରି କଷ୍ଟ ସେ ତେଲ ପଡିଯିବ ସବୁ ଜାଗା ଆଉ ଖର୍ଚ୍ଚ କରିହବନି କି? ଏଇଯା ବାଇକ୍ ନେଇ ଗଲେ ବାଇକ ଭାବୁ ତା କେତେ ଗହଳି ଅଛି। ସେ ବାଇକ ବାହାରି ପାରୁନି ସେ କାର ପଶିବ। ପୁଣି କାର ପାଇଁ ଅଲଗା ପାର୍କିଂ ପୁଣି ଭରା ବାଟ ଚାଲି ଚାଲିଯା।
ହଁ।
ବାଲିଯାତ୍ର ଗୋଟେ ପ୍ରସିଦ୍ଧ ଗୋଟେ ଅଛି ଆଉ, ହବ ଭଳି ଆଉ।
ହଁ।
ଦୁର୍ଗା ପୁଜା ଆଞା ଦେଖଛ କି ନାଇଁ?
ହଁ ଦୁର୍ଗା ପୂଜା ମୁଁ ଛୋଟ ବେଳୁ ଦେଖି ମୋ ବାପା ଆଗେ ରହୁଥିଲେ କଟକରେ ତ।
ହୁଁ।
ମୋ ବାପା କଟକ ରହେ ମୁଁ ଛୋଟ ବେଳୁ ଯାଇକି ବାଲିଯ୍ରା ଦୁର୍ଗା ପଜାଳୀୂଜା ଦେଖେ ସବୁ ବର୍ଷ ଯାଏ। ମୁଁ ମୋ ମାମା ମୋ ଭାଇ ମୋ ବାବା ଆମେ ମୋ ବାବା ସେଠି ଥାନ୍ତି, ମାମା ଙ୍କର ମୋର ମୋ ଭାଇର ଅଛି ଜଣ ଆମେ ଏଠି ବସ ରେ ପଳେଇ ଯାଉ। ବାବା ଆମକୁ ବୁଲ ବଲେଇକି ଦେଖେଇ ଦେଇକି। ହଁ ରହିକି ହୋଟେଲ ମ୍ୟାନେଜମେଣ୍ଟ ନା ସେଇ ହୋଟେଲ ଆମେ ର ରହିକି ସେଠୁ କେବେ କରିକି ତାର ଏ ଦି ତିନି ଦିନ ରହିକି ଆସୁ। ତାପରେ ବାପା ତ ଏଇ ତୁ ପୁରୀରେ ରହୁଛୁ। ଅଳ୍ପ ଦିନ ରହିଛନ୍ତି ତିନି ବର୍ଷ ବଳେ ରହିଛନ୍ତି। ଆଉ ତାପରେ ମୁଁ ଯାଇନଥିଲି, ତିନି ଚାରି ବର୍ଷ ହେଲାଣି ଯାଇନଥିଲି। ଏଇ ଆର ବର୍ଷ ଯାଇଥିଲି। ବାଲିଯାତ୍ରରେ ଆମେ ଗୁରୁ ମା ଆମେ ସ୍କୁଲ ଯ ଅ ଆମ ମିସ୍ ଆମେ ତିନି ଜଣ ମିସ୍ ସାଙ୍ଗ ହେଇଯାଇେ ବାର ବର୍ଷ ବାଲିଯାତ୍ରରେ ଏ ବର୍ଷ ବାଲିଯ ମୋ ସାଙ୍ଗ ମାନ ମିଶିକି ପାଞ୍ଚ ଜଣ ଯାଇଥିଲୁ ଆଉ ଦୁର୍ଗା ପୂଜାରେ ମୋ ଭାଇ ସହିତ। ମୁଁ ଭାଇ ମୋ ମାଉସୀ ଯୋଉ ମାଉସୀ ଯି ନା। ଯି ଯୋ ମାମା ହେଲା ସେ ମହାନ୍ତି ସିଏ ଯାଇଥିଲା ତାର ମୋର ଏଇ ଯିଏ ନମ୍ବର ଦେଇଛି।
ଆଁ
ଯାଜପୁର ର ଯିଏ ତ
ହଁ ହଁ ସେ ଯାସ ସେଇ ସେ ତା ସିଏ ମୁଁ ଆଉ ମୋ ଭାଇ ଆଉ ମୋ ଧରମ ଭଉଣୀ ଆଉ ଜଣେ ଅଛନ୍ତି। ଆମେ ଚାରି ଜଣଙ୍କ ଯାଇଥିଲୁ ମୁଁ ନେଇଥିଲି ସ୍କୁଟି ଉ ସିଏ ନେଇଥିଲେ ଆମ ଭାଇର ଆରୱାନ ଭାଇପ ଅଛି ଆମେ ଯାଇଛ। ହେଇଠୁ ବୁଲି ବଲିକି ଆସିଲୁ। ମୁଁ ତ ବାଟ ପାଏନି ମୁଁ ପଳେଇ ଆସିଲି ଭୁବନେଶର ଆଡେ। ତାପରେ ମୋ ଭାଇ ସେଠୁ କଲ୍ କରି କହିଲେ ସେ ଆଗେ ପଳେଇଲା ନା ମୁଁ ଜାଣିବା ଟ ସେଇଠୁ ଫୋନ କରି କଲା ପୁଣି ରିଟର୍ନ ଆସିକି ପୁଣି ସେଠୁ ବୁଲାବୁଲି କଟକରେ ବହୁତ ଜାଗା ଅଛି ବୁଲିବା ପାଇଁ। ବହୁତ ଜାଗା ଅଛି ବ ଖାଲି ହେପ ହ ନା ତ ସେଠି ହଁ। ତାପରେ ସେଠୁ ଦୁର୍ଗା ପୂଜା ସବୁ ଆର ବର୍ଷ ଦୁର୍ଗା ପୂଜା ଦେଖିଥିଲି, ତା ଆର ବର୍ଷ ବି ଦେଖିଥିଲି ଯାଇଥିଲି ମୁଁ ମେଡିକାଲ ଦୁଇ ହଜାର ତେଇଶ ରେ ଯାଇଥିଲି ମେଡିକାଲ ଯାଇଥିଲି। ତେଇଶ ନା ଚବିଶ ରେ ଚବିଶ ରେ ମେଡିକାଲ ଯାଇଥିଲି। ସେଇଠି ଏକାଥରେ ମୋ ମାମା ମୋ ମାଉସୀ ମୁଁ ଯାଇଥିଲି ତିନି ଜଣଙ୍କ ସାଙ୍ଗ ହେଇକି। ସେଠିକାଥରେ ଦୁର୍ଗା ପୁଜା ଦେଖ ହି ପଳେଇ ଆସିଲେ।
କାଇଁ ନା ଦେଖିବାକୁ ଯାଉଛି କ ନା ଗାଡି ଅଛି ନା ତ ସେଥିାଇଁ ପଳେଇ ଯାଉଛି ଦେଖିବାକୁ ଆଉ। ସୁଯୋଗ ମୂଳ ଯେ ସୁଯୋଗ ମୂଳେ ହାତ ଛଡା କରି
କରିଆାର ନାହିଁ।
ହଁ ଆଜି ଜୀବନ କାଲି କି ନାଇଁ ଭାଇ ଏଞ୍ଜୟ କରିବ ଲାଇଫ।
ଲାଇଫନ୍ ଏଞ୍ଜୟ୍ କର। ଏଞ୍ଜୟ କରିବ ଟିକେ ଦେଖିକି ଆଉ। ଆ ଏଜୟ ବି ସଜା ହେଇଯାଉଛି ଆଉ ଭୟ ଲାଗୁଛି ଏରା କାଇଁ ହାରରେ ଗଲାଏଳକୁ।
ହୁଁ ଆଜିକାଲି ତ ଗାଡ଼ି ବାହାର କରିବାକୁ ମାନେ ଘରୁ ବାହାରିବାକୁ ବି ଡର ଲାଗୁଛି କାରଣ ଆଜିକାଲି ଦିନେ
ମୁମ୍ବାଇ ମର୍ଡର କେସ୍ ଅବିକା କଣ ଲୋକଙ୍କୁ କହିବୁ କହୁନ? ତ ଲୋକଙ୍କୁ କହିବୁ ଗେଟ୍ ଦିଆହବ ବର୍ଷା ହଉଛି ସାଇଟ ଦିଅ ମାରିଦଉସନ୍ତି ଲୋକ କଣ କହିବୁ।
ହଁ ଆଜି ବି ବି ଦେଖୁଥିଲି ଗୋଟେ ନ୍ୟୁଜ ହେଲେ ଗୋଟେ ଜାଗାରେ ଗୋଟେ ଲୋକଟା ବସ୍ ଭିତରେ ଖ ଘରେ ଛୁରୀ ଭୁସି ଦେଇଛି ବସ୍ ନା ଟ୍ରେନ ଭିତରେ
ଏଟା ହେଜଉ ଟ୍ରେନଟା ମୁବାଇ ଟ୍ରେନ ଲୋକାଲ ଟ୍ରେନଟା।
ହଁ ହଁ ଟ୍ରେନ ସେଇ ବୋଧେ ଟ୍ରେନଛୁରୀ ଭୁସିଚି କିଛି ଦୋଷ ନାହିଁ ତ। କଣ ନ
ଦୋଷ ନାଇଁ କଣ ହେଇଛି କହିଲ ସିଏ ବର୍ଷା ଗେ ଲୋକାଲ ଟ୍ରେନ ମାନେ ଜାଣିଥିବ ଗହଳି ସିଏ ଗେଟ ମୁହଁରେ ଠିଆ ହେଇଥିଲେ ସବୁ ଆଉ କ ବର୍ଷା ହଉଥିଲା ବର୍ ତା ପାଇଁ ସେ କହିଲା ଗେଟ ଦେଇଦବା ଯୁକ୍ତି ତର୍କ ହେଇକିଏ ଛୁରୀ ଫୁରୀ ଧରିକି ବୁଲୁସୁନ୍ତି ଦେଖୁନ ଭୁସା ଭୁସି କରି କିନ୍ତି ମାରଦେଇଚି।
ହଁ ସେ ମାରିଦେଇଛି ମୁଁ ବି ଦେଖ ଦେଖିଥିଲି ନ୍ୟୁଜରେ ଦେଖୁଥିଲି ମୁଁ କହିଲି ହଁ ସେ ମାରିଉଛନ୍ତି ଏଇ ଭୁବନେଶ୍ୱରରେ ବାଡେଇକି ଲୋକ ମାର ଦଉସନି ଭୁବନେଶ୍ରରେ ନା ଗୋଟେ ଲୋକଟେ ଯଉ ସୋମ୍ୟରଞ୍ଜନ ତାକୁ ବାଡେଇ ମାରିଦେଇଥିଲେ ଆଉ ଗୋଟା କାହାକୁ ଗୋଟେ ସେମିତି ବାଡେଇକି ମାରି ଦେଇଥିଲେ ଖାଲି ବାଡେଇ ବାଡେଇ ମାରିଦଉ
ଫସା ଫସି କରିକି ମାରିଦେଲେ ଆଉ ପୋଲିସ ଟାକୁ ଆଉ। ହଁ ବାଲିଅନ୍ତାର।
ଭୁବନେଶ୍ୱରରେ ମାରି ଦେଇଥିଲେତାରେ ଆକ୍ସିଡେଣ୍ଟ ରେ ମରୁଛନ୍ତି ବହୁତ।
ଆଉ ଗୋଟେ ମାରିଦେଇନଥିଲେ ଯୋଉ ଆମର ୟୁଟୁବର ଟାକୁ ମୋଟା ହେଇକି ଯୋଉ ସୋମ୍ୟା ନା କଣ ତାନାଁ ଗୋଟେ ବାହା ହେଇଥିଲା ନୂଆ ନୂଆ
ନାଇଁ ରାହୁଲ ରାହୁଲ।
ରାହୁଲ ହ ରାହୁଲ ମୋଟା ହେଇକି ଯଉଟା।
ହଁ ରାହୁଲ ବା।
ହୁଁ ସେଇ।
ହଁ ତାକୁ ବି ମାରି ଦେଇଥିଲେ ତାକୁ ବି ମାରି ଦେଇଛନ୍ତି ହଁ ସିଏ।
ତାଙ୍କର ଗୋଟେ ଅଲଗା କେସ୍।
ତାଙ୍କର ଫ୍ୟାମିଲି କେଶ ସେଟା ଫ୍ୟାମିଲି ଲୋକ ମାରିଛନ୍ତି। ତା ଭଉଣୀ ତା ଭଉଣୀ ହରିକା ମାରିଛନ୍ତି ହଁ। ହୁଁ ତ୍ରିଷ୍ନା।
କି
ତ୍ରିଷ୍ନା ସେ ଝିଅଟା ନା।
କେଜାଣି କହିଲି ଝିଅଟା ଟିକେ ପୁଅ ଟାଇପର ନୁହଁ?
ହଁ ସେ ହଁ ସେମିତିଆ ହଁ ତା ଫେସଟା ଟିକେ ସେଟା ସେ କିନ୍ତୁ ଭଲ ସେ ତାଙ୍କ ଘରେ ତ ପଢୁନି କେସ୍ ମେସ୍ ବହୁତ ହେଇଥିଲା ମୁଁ ଦେଖିଲି ନ୍ୟୁଜରେ ବହୁତ କେସ ହେଇଥିଲା ପୁରା।
ହୁଁ କାଙ୍କର ତ ମଝିରେ ଖାଲି ଚାଲିଲା ଆଉ ତାଙ୍କରଏକା ମଝି ମଝିରେ ଖାଲି ଚାଲିଲା ୟୁଟ୍ୟୁବ ଓପନ କରିବୁ ତାଙ୍କର
ହଁ। ଆଜିକାଲି ତ କେତେ ନ୍ୟୁଜ ଚ୍ୟାନେଲ ବାହାରିଲାଣି ସେ ତ ବଢେଇ ଚୁଢେଇ ସବୁ ଲେଖି ଲେଖି ଭୁକ ଛ
ସେ ହଁ ବା।
ତାଙ୍କର ନିଜ ଟିଆରପି ବଢେଇବା ପାଇଁ। ଗୋଟେ କଥା ହେଇଥିବ ସେ ପାଞ୍ଚଟା ପଦ ଲଗେଇକି କହିଦଉଛନ୍ତି। ହୁଁ।
ଆଉ ଏବେ କଣ କରୁସନ୍ତି ତମ ଭାଇ? ନା ପାଠ ପଢୁସନ୍ତି?
ପାଠ ତାର ସରିଗଲାଣି ସେ ଜବ୍ କରୁଛି ଗୁଆରେ ରହୁଛି।
ତମେ କହୁଥିଲ ବା ତାର ତମଠୁ ଛୋଟ ହବ ସିଏ।
ହଁ ଗୋଟେ ବର୍ଷ ମାନେ ଗୋଟେ ବର୍ଷ ସାନ ପା ମାତ୍ର।
ମୁଁ ଏକୋଇସି ତାର ମୋ ଏଜେ।
ହଁ ହଁ ଏକୋଇଶ ବର୍ଷ ଏକୋଇଶ ବର୍ଷ ବର୍ଷ ସେତାରେ ସେ ବା ଗୁଆରେ ଅଛି ସେଗୁଆରେ ସିକୁରିଟି ଅଛି ହୁଁ।
ଗୋଆରେ ଯାଇକି ଏବେରେ ବୋପା ମା ହେ।
ଆମ ଘର ପାଖରେ ରହୁଛନ୍ତି ତ ସେ ମାନେ ଆମ ଗାଁ ରେ ପ୍ରାୟ ବହୁତ ପନ୍ଦର କୋଡିଏ ଜଣ ସେଇଠି ଅଛନ୍ତି। ତ ଜଣେ ଅଛନ୍ତି ସେଠି ମ୍ୟାନେଜର ଟାଇପର ଜଣେ ଅଛନ୍ତି ସେ ସେଇ ବୁଝିଥିଲେ ସେ ସେଇଆକୁ ସେଠି ରହୁଛି ଆଉ। ଏ ଯାଇଛି ଏ ବର୍ଷେ ହବ ଯାଇଛି ଆଗରୁ ଏଇ ଗାଁରେ ଥିଲା। ବର୍ଷେ ହବ ଯାଇଛି ଆଉ। ହ୍ୟାଲୋ।